କୁହ।
ହୁଁ, ଆଉ ପୁଅ ଶୋଇଛି ନା ଉଠି ଲାଣି?
ନା ନା ଶୋଇଚି ନା।
ହୁଁ ହୁଁ। ଆଉ ଆଜି କେମତି ଅଛି ପାଗ?
ଆଜି ସେ ବର୍ଷା ପାଗ ଅଛି ବା ଶୀତ ବି ହଉଛି ତିନି ଚାରି ଦିନ ହେଲାଣି ଲଗାତାର ବର୍ଷା ହେଇ ହେଇ।
ହୁଁ ହୁଁ ହୁଁ।
ଖରା ଟୋଟାଲ ନାହିଁ, ଡ୍ରେସ୍ ଫ୍ରେସ୍ କିଛି ଶୁଖୁନି। ବର୍ଷା ତ ଛେଚୁଛି ଆଉ କପଡା କଣ ଶୁଖିବ। ହଁ ହଁ, ଛୁଆ ଦିଟା ହେଲେଣି ବଡ଼ ହେଲେଣି ଛଅ ଜଣ ଆଠ ଜଣ ଟୋଟାଲ।
ସବୁଦିନ ତ ତାହେଲେ ୱାସିଂ ମେସିନ୍ ଲାଗୁଥିବ?
ହଁ। ନାଇଁ ଜଣେ ମାନେ ଏମତି ରଖିଦିଅନ୍ତି ପୁଳେଇ ପୁଳେଇ ଏକା ସାଙ୍ଗରେ ପିନ୍ଧିକି ରଖିଦେବେ। ଦି ଦିନେ ଜଣେ ଜଣେ କରିବେ।
ଓହୋ ମାନେ ଜଣଙ୍କର ଦିନ ଲଖି ପଡିବ ପାଳି। ଚାରି, ପାଞ୍ଚ, ଦିନରେ ଥରେ ଲାଖେ ଓହୋ। ହଁ ଭଳିକୁ ଅଲଗା ଅଲଗା ଡ୍ରେସ ବି ସମସ୍ତଙ୍କର ରଖିବା ଟା ଭଲ।
ହୁଁ କାହା ସହିତ କାହାର ମିଶିବାକୁ ଭଲ ଲାଗିବନି।
ହଁ ନିଜେ, ତିନି, ଚାରି, ଜଣ ମାନେ ନିଜ ଫ୍ୟାମିଲି ତ ଠିକ୍ ଅଛି। ସେ ଅଲଗା ଏଇ ସେ ରକୁ ଅସୁବିଧା।
ହୁଁ।
ଉଁ ହୁଁ ଆଉ ଭୁବନେଶ୍ଵର ରେ କଆଡେ କଣ। ପୁଅ କୁ କୁଆଡେ ବୁଲିବା ପାଇଁ ନଉଛ ନା ଖାଲି ଘରେ ଏମିତି ରହୁଛି?
ନାଇଁ ମୁଁ ତ ବର୍ଷା ପାଇଁ ଆଉ କୁଆଡେ ଯାଇନି ଘରେ ଅଛି। ଏମିତି ଖାଲି ତାକୁ ମଲ ନେଇଥିଲି ଥରେ ଦୁଇ ଥର।
ହଁ ହୁଁ ହୁଁ।
ତାକୁ ଟିକେ ବାହାରେ ତ ଭୁବନେଶ୍ଵରରେ ମାନେ ରହୁଛି ନା। ପାର୍କ କହୁଚି। ତ ସେ ସବୁ ଟିକେ ବାହାରକୁ ବି ଟିକେ ଦେଖେଇବା ପାଇଁ ନଉନ। ସେଟା ବି ଭଲ ଅଛୁ ଆର ମାନେ ଚେଷ୍ଟା ଟିକେ ବଢିବ।
ହୁଁ।
ବାହାର ଜାଗା ବାହାର ଉଠିକି କଣ ଉଠିକି କାନ୍ଦେ ନା କି ମାନେ ନର୍ମାଲି ଦେଖିଲେ କିଛି ନାହିଁ।
ନାଇଁ ଟିକେ ଶୁ ଉଁ ହୁଁ କୁହ କଣ ତ ଟି ଗୋଡ଼ରେ ପକେଇ ଦେଲେ ସେ ଶୋଇପଡ଼ିବ ଆଉ ଟିକେ।
ହଁ।
ଏତିିକି ଅଭ୍ୟାସ ଜଝୁଲି ଜଝୁଲି ଶୋଇବା।
ହୁଁ। ସବୁ ଛୁଆ ଙ୍କର ଅଲଗା ଅଲଗା ସେଇ ବାର।
ଟିକେ ଶଆଦିଅ ଝୁଲେଇଛି।
ହୁଁ ହଁ।
ସଵୁବେଳେ ଯେତେବେଳେ ଉଠିଜିବ ମୁଁ ତାକୁ ଆଉ ଟିକେ ଗୋଡ଼ରେ ଝୁଲେଇ କି ସୋଇଦେବି।
ପିଲାମାନେ ଏମିତି ଶୋଇ ପଡନ୍ତି।
ହୁଁ।
ହୁଁ ହୁଁ। ସେ ସୋଲ୍ ମା ଟାଇମିଂ କଣ?
ଆଛ
କୋଳ।
ଆପଣ ସ୍ୱାମୀ।
ମୁଁ କହିଲି ପୁଅର ଶୋଇ ମା ଶୋଇବା ଟାଇମଂ କଣ? କେତେଟାରେ ଶୁଅନ୍ତି।
ତାରନ ତିନିଟାରୁ ଚାରିଟା ସାଢ଼େ ଚାରିଟା ଶୋଇବ।
ହଁ।
ତାପରେ ମୁଁ ଉଠି ପଡିବି। ମୁଁ ଯାଇକି ରାତିରେ ଶୁଏ। ଆଉ ରାତି ସେଇ ବାରଟା ସାଢେ ବାରଟା।
ଓହୋ ଜଲଦି ଶୁଣିଦେଲ।
ହୁଁ ନା ଜଉଠି ସେଇଠି ଖେଳି ଖାଳି ଶୋ। ନା ବାଟ ଛାଡ଼।
ହଁ ମୁଁ ତ ଏପର୍ଯ୍ୟନ୍ତ ଖାଇବା ବହୁତ ଲେଟ ହୁଏ ବୋଲି କଣ କହୁ। ହେଲା ଖାଇବା ଲେଟ ହେଲେ ବି ତମେ ନ ଶୋଇଲା ପର୍ଯ୍ୟନ୍ତ ସିଏ କୋଉ ଶୁଏ।
ହୁଁ ଉଁ।
ହନ୍ତ ସେଇ ଭଳିଆ ନୁହେଁ କି? ହୁଁ ଉଁ।
ଆଉ କଣ କ।
ହ ଆଉ ଯୋଉ ପଢାପଢି କଥା କହୁଥିଲୁ ମୁଁ ମୁଁ ମାନେ। ହଜବେଣ୍ଡେ ସପୋଟ କରୁଛନ୍ତି। ପଢାପଢି ମାନେ ପାଇଁ।
ଆସେ ଥୁ। କୁହନ୍ତି ପଢ଼ ହେଲେ ଟାଇମ୍ ମିଲେ ତ ପାଠ ପଢ଼ିବ।
ହୁଁ ହୁଁ। ଦିନ ଯାଙ୍କ ସବୁ ଘର କାମ କଲାବେକୁ ରାତିରେ ବି ଏତେ ଥକି ଯାଇଥିବ ଯେ ଆ କରିବା ପୁଣି ଇଚ୍ଛା ହେବନି। କିନ୍ତୁ ସେ ଭିତରେ ବି ଟାଇମ ବାହାର କରିବା ପାଇଁ ପଡ଼ିବ।
ହୁଁ ଆ।
ହୁଁ। ମାନେ ପଢା କିଛି ଏବେ ଟଚରେ ଅଛ ନା କିଛି ଟଚ ରେ ନାହଁ। ଏମିତି କି ଦେଖିବା।
କିଛି ନାହିଁ ଟିକେ ମଝିରେ ମଝିରେ ଖାଲି ସେମିତି ଟିକେ ବହି ଫଇ ଖେଳାଏ।
ହଁ ହଁ।
ଛୁଆ ହେଲା ଦିନଠୁ ସେତକ ଵି ନାହିଁ ଦେଖିବା କେବେ କରିବାଟି।
ହଁ ଛୁଆ ତ ଯାହାହେଲେ ବି ତିନି ବର୍ଷ ହେଲେ ହିଁ ତାକୁ ତମେ ସ୍କୁଲକୁୁ ପଠେଇବ।
ହୁଁ।
ଓ କି ଯଦି ଏବେ ଯଦି ଟ୍ରଏ କର ନହେଲେ ଯଦି ସେ ପ୍ଲେନ ସ୍କୁଲ କୁ ଯଦି ବି ପ୍ରି ସ୍କୁଲ ଯୋଉଟା କହୁଛନ୍ତି ହୁଁ ଦି ଅଢ଼େଇ ବର୍ଷ ଦି ବର୍ଷରୁ ବି ପିଲାଙ୍କୁ ଛାଡୁଛନ୍ତି। ଦି ବର୍ଷ ପାଖା ପାାଖି ବି ପିଲା ଯାଉଛନ୍ତି ଦି ବର୍ଷ ଅଢ଼େଇ ବର୍ଷର। ଯଦି ସେ ଟାଇମ ରେ ଯଦି ଯିବ। ତାହେଲେ କିଛିଟା କରିବ।
ହୁଁ
ସେ ବି ବାହାର ଦୁନିଆ ସହିତ ଟିକେ ବି ହେଇଯିବ। ଆଉ ତମକୁ ବି ଟିକେ ଟାଇମ ମିଳିବ।
ହଁ ତ। ଟିକେ ଆଉ ବର୍ଷ ଖଣ୍ଡ ହେଲେ ଠିକ ଆ
ହଁ ଦୟ ରଛି ଯେ ସେ ତମେ କହୁଥିଲ ଯେ ସେ ଟିକେ ପିଲାଙ୍କ ସହିତ ମିଶି ପାରେନି। ତ ସେଇଟା ଟିକେ ବାହାରକୁ ଯଦି ଯିବ ତାହେଲେ ମିଶା ମିଶି ପାଇଁ ସବୁ ସୁବିଧା ହବ।
ଆଉ କଣ କହ।
ପୁଅକୁ ଭେଜ ରେ ଆଉ କଣ ଏଇ ଯୋଉ ଉଁ ମାନେ ସୁଜି।
ସୁଜି ଛତୁଆ। ନାଇଁ ଦଲିଆ ମଝିରେ ଦଉଥିଲି ତା। ପରେ କାଇଁ ଏତଟା ଖାଇଲାନି। ଆଉ ଦଲିଆ ସେତେବେଳେ ସେ ବହୁତ ଛୋଟ ଥିଲା ନା ଟିକେ ବଡ ବଡ ଗୁଣ୍ଡ ଥିଲା।
ଓ ହଁ ହଁ ଦଲିଆ କୁ। ତ ମାନେ ବୋଧେ ସାତା ଆଠଟା ସିଟି ମାରିଲେ ହିଁ ସେ ମାନେ ମାସ୍ ହୁଏ। ସେ ତଥାପି ସେ ଟିକେ ଟାଇମ୍ ଟେକି ମାନେ ସେ ଛୁଆ ଏତେ ଖାଆନ୍ତିନି। ମୁଁ ବି ଆଣିଥିଲି ଦବା ପାଇଁ ସିଏ ବୋଧେ ତିନି ଚାରିଥର ଖାଇଛି।
ଦଲିଆକୁ ବେଷ୍ଟ ହବ ଆଉ ଟିକେ ଉଷୁମ। କରି ତାକୁ ପୁରା ଗ୍ରାଇଣ୍ଡିଙ୍ଗ କରି ଚୁନା କରିଦବ। ତାପରେ ଯେ ଯଦି ଖାଇବେ ଖାଇବେ ନହେଲେ ଖାଇବେନି।
ହଁ। କିଛିଟା ଛୁଆ ଦଲିଆ ତ ମୁଁ ଟ୍ରାଏ କରେନି ଦଲିଆ ଟା ବି ଭଲ। କିନ୍ତୁ ମୁଁ ଆଉ ଦେଇନି। ଏବେ ଆ ମାନେ ଆଣିଛି ଦେଖିବା ମୁଁ ଥରେ ଟ୍ରାଏ କରେ। ସିଏ ଏବେ ମାନେ ମିଠା ଅପେକ୍ଷା ଟିକେ ସ୍ପାଇସି। କି ଆଁ ଖଟା ଏଇସବୁ ମାନେ ମିଠା ବି ଖାଉଛି। କିନ୍ତୁ ସବୁ ଜିନିଷ ମାନେ ତା ଅପେକ୍ଷା ଟିକେ ଖଟା ଆଉ। ସ୍ପାଇସି୍ ରାଗ ରାଗ। ବେଶୀ ରାଗ ମାନେ ଯେମିତି ଭଲ ରାଗ ଯେମିତି ଟିକେ ଲାଗେନି ପାଟିକୁ। ଉଁ ଟେଷ୍ଟ ଲାଗେ ସୋଇରାକ ଖାଉଛନ୍ତି ହଁ। ପୁଅ ଏବେ କଣ ଚକ୍ଲେଟ ଏସବୁ ଖାଇବା ଅଛି ନା ନାହିଁ।
ନାହିଁ। ଏଠି ନାହିଁ। ଚକଲେଟ୍ ଲକେଟ୍ ତ ଖାଉଛି ତାକୁ। ଦେଇଥିଲି ମଝିରେ ଖାଉଛି ଚିପ୍ସ ଖାଉଛି ଚକଲେଟ ଖାଉଛି।
ଅଁ ହଁ। ଏମିତି ନାହିଁ କି ଛୁଆକୁ ପୁରା ବନ୍ଦ କରିଦବ ଜିନିଷ କି ଏମତି ନୁହଁ ଯେ ପୁରା ତାକୁ। ଖୋଲା ଛାଡିଦବ ଯେ ସବୁ ଜିନିଷ ଖାଇବା ପାଇଁ। ଗୋଟେ ସବୁ ଜିନିଷ ଗୋଟେ ଯଦି ଲିମିଟ୍ କରିକି ବାଲାନ୍ସ୍ କରିକି ଦବ ତାହେଲେ ଛୁଆ। ପାଇଁ ଭଲ ଆଉ। ଏପ ଯେ ପର୍ଯ୍ୟନ୍ତ ସେ ଘରୁ ବାହାରିନି ତମେ ଯାହା ଜିନିଷ ଦେଲ ସେ ସେଇ ହିସାବରେ। ଖାଇବ। ଆଉ ୱନ୍ସ ସେ ଗଲା ପରେ ତମେ ଆଉ ତାକୁ କଣ୍ଟ୍ରୋଲ କରିପାରିବନି ବାହାରକୁ ଗଲେ। କାରଣ ବାହାରେ ରହିଲେ ସେ ପିଲାମାନଙ୍କ ସହିତ ମିଶିଲା। ପିଲାମାନେ ଯାହା ଖାଇଲେ ଯାହା ଦେଖିଲା। ସିଏ ସେଇ ହିସାବରେ ତାର ଆଚ୍ ମାନେ ଖାଇବା ହାବିଟ୍। ବି ହେବ୍ ସବୁ ଚେଞ‌୍ କରିବ। ହ
ଠିକ୍ ଠାକ୍ ମୋ ଖିଆ ପିଆରେ ଏତେ ଅସୁବିଧା ନାହିଁ ହେଲେ ଟିକେ ହେଇଯାଇଛ ଲ
ଜିଦ ମତେ ଲାଗେ ଯେ ବୋଧେ ଯୋଉ ସିଙ୍ଗଲ ନୁ ଚାଳଚୁ ମାନେ ସେମାନେ ମେ ବି ଟିକେ ଆଜିକାଲି ଜିଦିଆ ହଉଛନ୍ତି କି ଏମତି ଟିଭି ଫୋନ ଏକୁଟିଆ ରହିଲେ। ଗୋଟେ ଆଟମସଫିୟର ଭିତରେ ରହିଲେ ସେ ଛୁଆ ବୋଧେ ଜିଦିଆ ହଉଛି। ମୁଁ ଯେତିକି ଏବେ ମାର୍କ କଲିଣି ଛୁଆଙ୍କୁ ହଁ ତ ସେଇ ହିସାବରେ ମ ମତେ ଲାଗୁଛି କାରଣ ପିଲା ସମସ୍ତଙ୍କ ସହିତ ମିଶିଲେ ଗୋଟେ ଜିନିଷ ବୁ ଫୋକସ କରନ୍ତିନି ସବୁ ଜିନିଷକୁୁ ସେମାନେ ଫୋକସ କରିକି ଚାଲନ୍ତି ଆଉ ଗୋଟାଟି ଏକୁଟିଆ ରହିଲେ ସେମାନଙ୍କର ମାନେ ଲିମିଟେଡ ର ହେଇଯାଏ। ସବୁ ତାଙ୍କର ବିହେବ ତାଙ୍କର ଆକ୍ଟିଭିଟି ସବୁ ଜିନିଷ ଲମିଟେଡ ହେଇଯାଏ। ଯେହେତୁ ଲିମିଟେଡ ହେଇଯାଏ ସେଥିପାଇଁ ବୋଧେ ସେମାନେ ଜିଦିଆ ରାଗ ଚିଚିଡା ଏସବୁ ହେଇଯାଆନ୍ତି।
ହୁଁ ରାଗୀ କିନି ବେସି ଜିଦିଆ ଏଇଟା କରିବି ମାନେ କରିବି।
ହଁ
ଖାଲି ସୋଫାରେ ଚଢ଼ିକି ଡେଉଁଛି ଏଠି ଚଢେ ସେଠି ଚଢେ
ହଁ ଚଢ଼ ନାଇଁ ସେ ଚଢାଚଢି କରୁ ସେଇଟା ବି ଗୋଟେ ଭଲ ଭାବି କିନ୍ତୁ ଟିକେ କେୟାର ନିଜେ ଯେମିତି ଚଢା ଚଢି ହେଇକି ମାନେ କିଛିଟା ଇଞ୍ଜୁରି ନହୁଏ ପଡ଼ା ପଡୀ ହେଇକି ହ ପରାପଡି ହଉ ପରାପଡି ହେଇକି ଖ ହେଲେ ବି କିଛି ଅସୁବିଧା ନାହିଁ କିନ୍ତୁ ଭଙ୍ଗା ଭଙ୍ଗି ନ ହଉ
ହୁଁ
ଇଏ ଗୋଡ଼ହାତ ଇଏ ସେ କାରଣ ଛୁଆର ଏସବୁ ଭାଙ୍ଗା ଭାଙ୍ଗିରେ ଭାରି କଷ୍ଟ
ଛୋଟବେଳେ ତ ବୋଧେ ଆଁ ଛଅ ସାତ ମାସରେ ହେଇଥିଲା ଖଟରୁ ଗଳି ପଡିଥିଲା ଥରେ
ଓହୋ
ଏତେ ଛୋଟଟା ହେଇଥିଲା।
ହୁଁ ହୁଁ ହୁଁ
ଟିକେ ର ଟିକେ ର ମୁଁ କରୁଛି ତମକୁ
ହୁଁ ହୁଁ ହୁଁ ହୁଁ